କଣ୍ କରୁଚ? ମୁଁ ବଇଚି ଖାଇକି ଏଇନା ଆସିଲି।
ହଁ ମୁଁ ଆମର ଏଇ ଦାଣ୍ଡ ବସ୍‌ ହଁ ଟିକେ କମି ଯାଇଚି ଆଉ ଦାଣ୍ଡେରେ ଅଧିକ ଅଳିଆ ହେଇଚି ଏଁ ଖରିକି ଦଉଚି ଆଉ। ଦାଣ୍ଡ ପହଁରି ଦଉଚି- ହୁଁ।
ହଁ ମୁଁ ଏଇଠି ବା ଜଗିଚି ହନୁ ଆଇଚନ୍ତି ତ ସବୁ କଦଳୀ ଯଉ ହଁ ଆଉ ସେଇ ଯଉ ବାଇଗଣ ଗଛ ସେରା ସବୁ ଖାଇଯିବେ ତ ସେରା ସବୁ ଜଗିଚି ବା।
ଆଉ କଁ ଖାଇଚୁ?
ଆଜି ଭାତ, ଡାଲି, ଆଳୁ ଭର୍ତ୍ତା, ଶାଗ ଭଜା, ମିକ୍ସଚର।
ଉଁ- ହୁଁ କି ଡାଲି -କି ଡାଲି?
ହରଡ୍ ଡାଲି। ଆଉ ସଜନା ଶାଗ କଖାରୁଡଙ୍କ ଭଜା ଆଉ ମିସ୍‌ଚର ଆଉ। ବାର ମଜା ଯୋଉଟାକୁ କୁହାଯାଏ ଏ ସେଇଗୋଟା। ହୁଁ ତମେ କଁ ଖାଇଚ?
ମୁଁ ଖାଇଚି ଖଡା ଆଳୁ ବଡି ବିଲାତି ବାଇଗଣ ତରକାରୀ।
ପୋଟଳ ଆଳୁ ଭଜା ଆଳୁ ଭର୍ତ୍ତା।
ହୁଁ।
ଅଁ ଆଉ କ୍ଷୀର ପକେଇକି ଖାଇଛି ଭାତରେ ଆଜି ଆଉ। ବଢିଆ ଆଉ ଉଁ। ଆଉ କ୍ଷୀର ଭଲଲାଗେ କ୍ଷୀର ଭଲ ଲାଗେ? ଏଇଟାର୍ ତ ମାନେ ପ୍ରଚୁର ଭିଟାମିନ୍।
ହଁ।
ହଁ କ୍ଷୀରରେ ଆମେ କଣ ତିଆରି କରିବା ସବୁ କହିଲ କ୍ଷୀରରେ ସବୁ କଣ ହୁଏ?
କ୍ଷୀରରେ ଆମେ ଫାଷ୍ଟ ତ ଚା କରିକି ଖାଉ। ଯୋଉଟା କି ସବୁଦିନି ସକାଳୁ ପିଉ ଅଁ ତାପରେ ହେଲା ଅ କ୍ଷୀର ଭାତରେ ପକେଇ ଖାଉ କ୍ଷୀରରେ ପୋଡ ପିଠା ହୁଏ। କ୍ଷୀରରେ ଚକୁଳି ପିଠା ବି ହୁଏ ଉଁ କ୍ଷୀରରେ ମଣ୍ଡା ପିଠା ହୁଏ। ଗଇଁଠା ଗଇଁଠା ପିଠା ବି ହୁଏ କ୍ଷୀରରେ।
ହଁ କ୍ଷୀର ଗଇଁଠା ଯାହାକୁ କହନ୍ତି।
ହୁଁ ଉଷୁନା ଚାଉଳ ବଟ୍ ଟା ହେଇକି ସିଜା ହବ ଗଇଁଠା ମାନେ ଗୋଲ ଗୋଲ ହେଇକି ଉଁ ସିଜା ହବ ଗଇଁଠା ଆଉ।
ହଁ।
ହଁ।
ହୁ ଉ ହୁଁ।
ଓ।
ଆଉ।
କଣ ହାମ ବାରିରେ ସବୁ କଁ କଁ ଲାଗିଚି ଗଛ?
ବାରିରେ ଆମର ସବୁ ଲାଗିଛି କଖାରୁ ପାଣି କଖାରୁ। ଜହ୍ନି ଭେଣ୍ଡି କାକୁଡି। ଆଉ ପୋଇ
ଆଉ ଯୋଉ ଆଉ ଯୋଉ ଖମ୍ବ ଆଳୁ ଯୋଉ ହୁଏ ଯୋଉ କୁହନ୍ତି।
ହଁ ଖମ୍ବ ଆଳୁ ଲାଗିଚି ଏବେ। ଗଛ ମାଡିିନି କିନ୍ତୁ ଲାଗିଛି। ଆଉ ପୋଇ ସଚିନ୍ଦ୍ରା କଲରା ସବୁ ପରିଆ।
ହଁ।
ଖମ୍ବ ଆଳୁ। ଖମ୍ବ ଆଳୁ କୁ କଣ କୁହନ୍ତି ଟିକେ କହିଲ?
ଖମ୍ବ ଆଳୁକୁ ମାଟିଆଳୁ କୁହନ୍ତି ଯୋଉ।
ଖମ୍ବ ଆଳୁ ଟା ମାଛ ମହୁରରେ ପଇଲେ ଭଲ ଲାଗେ।
ହଁ ଘାଣ୍ଟ ଘାଣ୍ଟରେ ପଇଲେ ଯୋଉ ସମ୍ବର ଦଶମୀରେ ଯୋଉ ହୁଏ ଡାଲମା ସେଥିରେ ବି ପଡେ। ଫାଙ୍କା ଅଡ଼ିଓ।
ହଁ।
ହୁଁ।
ଆଉ ଏ ଯୋଉ ଘାଣ୍ଟ ଯୋଉ ଆମର ଯୋଉ ଦ୍ଵିତୀୟା ଘାଣ୍ଟ।
ହଁ।
ନଡିଆ ଘାଣ୍ଟ ତରକାରୀ ଯୋଉ ଭାଦ୍ରବ ମାସରେ ପଡେ।
ହୁଁ।
ସେଟା ଟିକେ ଜାଣିଚ କେମିତି କଣ ହଉଚି? ତାର ପ୍ରସ୍ତୁତ ପ୍ରଣାଳୀ।
ହଁ ସବୁ ପରିବାକୁ ଫାଷ୍ଟ କଟା ହବ ତାପରେ ଭଲସେ ତାକୁ ଧୁଆ ଯିବ।
କୋଉ ପରିବା ଟା କହିଲେ?
କୋଉ କୋଉ ପରିବା ଶିମ୍ବ ଆଳୁ ଉଁ ସାରୁ ବାଇଗଣ ତାପରେ ସେ ଯୋଉ ମାଟି ଆଳୁ ତାପରେ କଣ ଉଁ କଖାରୁ। ଉଁ ତାପରେ ଆଉ କଣ? ବୁଟ ଯାଇ।
ଓହୋ। ବୁଟ ଯାଇ ମଟର ବୁଟ।
ହଁ ମଟର ଛୁଇଁ ପଡେ ମଟର ବି ପଡେ।
ପଡେ ହଁ।
ବିମ୍ ଛୁଇଁ।
ବିମଛୁଇଁ ଝୁଡଙ୍ଗ ଜହ୍ନି ପାଣି କ କଖାରୁ କଖାରୁ ସାରୁ ଆଳୁ ମାଟିଆଳୁ। ହଉ ସବୁ।
ସବୁ ପଡିକି ଗୋଟେ ଘାଣ୍ଟ ହୁଏ ଆଉ।
ହୁଁ ସେ ବସିବ ତାପରେ ତା ଦେହରେ ଯୋଉ ସେ ସନ୍ତୁଳା ହେଇକି ପାଣି ଦିଆ ହେଇ ବସିବ। ହେଠୁ ତା ଦେହରେ ଗଜା ମୁଗ ଗଜା ବୁଟ ତା ଦେହରେ ପକା ଆଏ ହୁଁ। ଗଜା
ସବୁ ପଡିକି ହବ ଆଉ। ବର୍ଷା କମି ଯାଇଥିଲା ବର୍ତ୍ତମାନ ବର୍ଷା ବି ଷ୍ଟାର୍ଟ ହେଇଗଲାଣି।
ହଁ ବର୍ଷା ଏଇନା ଷ୍ଟାର୍ଟ ଆରମ୍ଭ ହେଇଗଲାଣି ମୁଁ ଓଦା ହେଇ ହେଲି ୟାଡକୁ ପଳେଇ ଆଇଛି।
ହୁଁ।
ସେଟା ସେଇଟା ଯୋଉ ଘାଣ୍ଟ ତରକାରୀ ହୁଏ ସେଇଟା କୋଉ ବର୍ଷା ସେଟା
ହେଇଟା ହଉଚି ଉଁ ଚୁତିଆ ଓଷାରେ ହୁଏ। ହୁଁ ମାନେ ଦ୍ଵିତୀୟା ଓଷା ଯୋଉଟା ହେଟାକୁ ସାମ୍ବର ଦଶମୀରେ ବି ହୁଏ ଜୁତୀୟ ଓଷାରେ ବି ହୁଏ।
ହୁଁ ଦୁତିୟା ଓଷାରେ ସେ ଘଣ୍ଟା ତରକା ତରକାରୀ ହଏ। ତାକୁ ଆମେ ଦ୍ବୀତି ବାହନ ଓଷା କହୁ।
ହୁଁ।
ଆ ଆଉ ଆମର ଯୋଉ ସମ୍ପ୍ରଦାୟୀ ସତରେ ଆମେ କାହାକୁ କାହାକୁ ସବୁ ମାନେ କଣ କଣ ସବୁ- ବଢାଏ ଠାକୁରଙ୍କୁ ସାମ୍ବଙ୍କୁ
ହୁଁ।
ଆମ୍ଭ କିଏ ଜାଣିଛ?
ଅ ଶାମବ ମାନେ ସେ ଠାକୁ ଠାକୁର ଯିଏ ସେ କୋଷ୍ଠକାଠିନ ରୋଗକୁ ଭଲ କରିଥିଲେ।
ସେିଏ ଶମ୍ବ ହଉଛନ୍ତି ଶ୍ରୀକୃଷ୍ଣଙ୍କର ପୁତ୍ର। ହଲା ହଁ ଲେ ସମ୍ଭବ ହଉ ତାଙ୍କ ନା ଅନୁସାରେ ଶମ୍ବ ଦଶମୀ ହେଇଛି ଆମେ ଯୋଉ ଶମ୍ବ ଦଶମୀରେ କଣ କଣ ସବୁ ଭୋଗ ଲଗୁ ତାଙ୍କ ଗତିରେ ବାଢୁ ଯଉ।
ନମସ୍
ଦ କ ଏଇାଇ
ଉ କାକରା, ଖିରି, ପୁରୀ, ବରା
ସରକାରୀ ହୁଁ କେମିତି କଣ ହୁଁ କେମିତି କଣ ବଢ଼ା
ଫାଷ୍ଟ ସକାଳୁ ଗାଧେଇ ପାଧେଇ ଉ ତାପରେ ସବୁ ଖାଇବା ସାମଗ୍ରୀ ଥୋଇ ତାକୁ ପୂଜା କରିବେ ବାଇଗଣ ପତ୍ର ସାତଟା ଆଣିବେ। ତାକୁ ବାଇଗଣ ପତ୍ର କୁ ଗୋଲ କରି ପକେଇଦେବେ ତା ଦେହରେ ସିନ୍ଦୁରା ଲଗେଇ ଫୁଲ ଦେଇ ଚନ୍ଦନ ଦେଇ
ସାଇକେଲ ଏଠିଣିଲୁ ସାଇକେଲ ଏଠିକି ଆଣେ
ହଁ ତାପରେ ତାକୁ ଖାଇବା ସବୁ ସେ ବାଇଗଣ ପତ୍ର ଉପରେ ରଖିବେ- ସାତଟା ବାଇଗଣ ପତ୍ର ତାପରେ ତାକୁ ପୂଜା କରିବେ ସୂର୍ଯ୍ୟ ଦେବ ତାଙ୍କୁ ପୂଜା କରନ୍ତି
ହଁ।
ତାପରେ ସଉ ପିଲାମାନଙ୍କୁ ଡାକିବେ ସେ ସେତଟା ବାଇଗଣ ପତ୍ରରେ ସାତ ଜଣ ବସିବେ ଗୋଲ ହେଇକି ତାପରେ ସେ ଗୁଡା ସବୁ ଖାଆନ୍ତି ଆଉ।
ହୁଁ ସେ ଠାକୁରଙ୍କୁ ପୂଜା ଲଗାଯାଏ ତାପରେ ପିଲାମାନେ ଖାଆନ୍ତି ଆଉ। ହଁ ଆଛଠ
ତାକୁ ଖାଇ ମାନେ ସେ ଓଷା ଟା କଲେ ମାନେ ପିଲାମାନାନଙ୍କ ଦେହ ଭଲ ରହେ। ମା ମାନେ କରନ୍ତି
ପିଲାମାନଙ୍କ ପାଇଁ।
ଆଉ କାମ ହଉ ଏସା ତ ମା କରନ୍ତି?
ହଁ କରନ୍ତି ଆମ ଖାଲି ମୋ ମା ନୁହଁ ଓଡିଆ ଘରେ ପ୍ରତ୍ୟେକ ମା ମାନେ କରନ୍ତି।
ଆଉଯୋଉ ଶମ୍ବର ଦଶମୀ ଦଶମୀ ତିଥିରେ ପଡିିଥାଏ ସେଥିରେ ଯାଉ ଆମେ ତିନି ଟାଇମ ଭୋଗ ଲଗେଇ ହଁ। ସେଇଟା ସୂର୍ଯ୍ୟ ମହାପୁର ଆମର ମାନେ ଚଳନ୍ତି ଠାକୁର।
ହୁଁ।
ସେ ପୃଥିବୀ ପୃଷ୍ଠ ନ ଆସିଲେ ସବୁ ମାନେ ଅଧୁରା ହେଇଯାଏ ଦୁନିଆ ଟା ସବୁ ଅନ୍ଧାର କ
ହୁଁ।
ଡୁ ମର ସୂର୍ଯ୍ୟ ଆଉ ଚନ୍ଦ୍ର ତାହେଲେ ଚନ୍ଦ୍ର ମାଙ୍କୁ ଆମେ କଉଥିରୁ ପୂଜା କରୁ?
କଉଥିରେ ମୁଁ ଜାଣିନି ତମେ କୁହ?
ଆମେ କୁମାର ପୂର୍ଣ୍ଣିଆ ରେ
ହଁ କୁମାର ପୂର୍ଣ୍ଣିମା ରେ ଚନ୍ଦ୍ରକୁ ପୂଜା କରୁ। ହୁଁ କୁମାରୀ ଝିଅ ମାନେ ସବୁ ଚନ୍ଦ୍ରକୁ ପୂଜା କରନ୍ତି। ମାନେ ଚନ୍ଦ୍ର ଦେଖାଗଲେ ଚାରିଟା ବେଳେ ମାନେ ଅପରାହ୍ନ ମାନେ ସନ୍ଧ୍ୟା ଟାଇମରେ ଉ ପୂଜା କରନ୍ତି।
କୁମାର ପୂର୍ଣ୍ଣିମାରେ ମାନେ ମାନେ କା କା କାଙ୍କ ପାଇଁ କା ଓଷା କରାଯାଏ କାଆଙ୍କୁ? ତମେ ଓଷା କର? ଭଲ ବର ପାଇଁ।
ପାଇବି କି ନାହିଁ ଜାନି ସମସ୍ତେ ତ କରନ୍ତି ଲୋକ ବିଶ୍ୱାସ ଯେ ତୁ ସେଥିପାଇଁ କରେ ଆଉ।
ହଁ ଲୋକ ବିଶ୍ୱାସ ଆଉ ଆଚ୍ଛା।
ହୁଁ।
ପିଲାମାନେ କରୁଛନ୍ତି ଝିଅ ପାଇଁ ନା ଆମେ ସବୁ କରିଛୁ ଆଉ।
ହୁଁ।
ସେଠି ଚନ୍ଦ୍ର କୁ ଯୋଉ ପୂଜା କରାଯାଏ, ଚନ୍ଦ୍ର ବି ହୁଏ ଭୋଗରେ ଚନ୍ଦ୍ର ହୁଏ।
ଚନ୍ଦ୍ର କରାଯାଏ ତାପରେ ହଁ ଆମେ ହଁ ଗେଣ୍ଡା କୋଚିଆଉ। ପକେଇଥାଉ।
ହୁଁ।
ହଉ ହଁ ସେ ପୁଷ ମାସରେ। ସେଇ ଜଣ ଆଁ ଆମ୍ବ ଗଛରେ ଓ ଆମ୍ବ ଗଛ ଚିତଉ ଅମାସିଆରେ ଆମେ ଗାଡିଆକୁ ଫୋପାଡୁ ଥିଲୁ। ହଁ ହଁ ଗାଡି ବଉଳମାଷରେ
କରିବ ଛାଡୁ।
ହଁ।